ହେଲୋ
ହଁ କ କରଥିଲ?
ଏ ଏ ରୋଷେଇ ଜଷ୍ଟ ସରିଲା ତ ଏବେ ବସିଥିଲି ଆଉ ଆପଣ କଣ କରୁଛନ୍ତି?
ଏ ମୋର ବି ଏବେକା ରୋଷେଇ ଶୋଇଲା ରୋଷେଇ ସଇଲା ମୁଁ କହିଲି ଦେଖି ଆଉ ଟିକେ ଫୋନ୍ କରିଦିଏ ଏ ଟି କଥା ହେଇପଡ଼େ।
ହଁ ହଁ
ଆଜି କଣ ରୋଷେଇ କରିଚ? ମୁଁ ଉ କରିଛି ଭାତ ଆଉ ମୁଗ ଡାଲିରେ ଡାଲ୍ମା ଆଉ କଦଳୀ ଆଳୁ ଭଜା।
ଏତିକି ଅଛି ଆଉ ଯଦି ଯିଏ ପୋଡା ଖାଇବ ଖାଇବ ନହେଲେ ସେତିକି ଢେରେ ଆମର।
ହଁ
ସେତିକି ଢେରେ ତ ବଉ ବାପାଦି ପୋଡାପୋଡି ଖାଇବେ ଖାଇବେ। ପରିବାଅଛି ପୁଟଳ ଫୁଟଳ କଣ ହଁ ସେ ପଡିକି ଖାଇବେ ତ ଗରମ ଗରମ ଟିକେ ଟମାଟୋ କୁ ପୋଟଳ। ନହେଲ ଲେମ୍ବୁ ଆଉ ଆମ୍ବ ଅଛି ଆଉ
ତମେ କୋଡ଼ ରୋଷେଇ କରିଛ ଆଜି।
ଭାତ ଆଉ କାଙ୍କଡ଼ ଝୋଳ ଆଉ ହଁ ଆଳୁ କଲରା ଭଜା ହେଇଛି।
ହଁ।
ଆଉ ସେ ବାଇଗଣ ସେକା ହେଇଚି ଆଉ
ଓହୋ କାଙ୍କଡରେ ଆଳୁ ପକେଇଛ ନା ନାଇଁ
ଷୋଉ ଝୋଳ କରିଛି। ହଁ ପକେଇଛି ଗୋଟେ।
ହଁ ନହେଲେ ଆଉ କେମତି ହବ କାଙ୍କଡ଼ ଝୋଳ କେମତି କଲ? ତେଲରେ ଫାଷ୍ଟ ଭାଜିକି କେମତି କଣ କଲ ଦେହା କହିଲ।
ଫାଷ୍ଟ କାଙ୍କଳକୁ ଭଲସେ କାଟିକି ଯୋଉଁ ଖଣ୍ଡ ଖଣ୍ଡ ଭଳିଆ ରୋଇଦେଲି ତାପରେ ହେଠୁ ହଁ ତରକାରୀ ଦାୟିତ୍ଵ ତାପରେ ସେ ଆଳୁ ଆଉ କାଙ୍କଡ କୁ ଟିକେ ତେଲରେ ଭାଜି ଭାଜି ଦେଲି ଆଳୁକୁ ବି ଭାଜି ଦେଇଥିଲି।
ହଁ ହଁ
ଟିକେ ଷ୍ଟ୍ରଙ୍ଗ ରହିବ ବୋଲି ଚାରିପଟା ଟିକେ ଇଏ ରହିବ ବୋଲି ଭାଜି ଦେଇଥିଲି ଆଳୁକୁ ବି ଟିକେ ତାପରେ ବାହାର କରିଦେଇକି ବାହାରକୁ ଯେମିତି ମସଲା ପ୍ରୋସେସରେ କରନ୍ତି। ସେମିତି ମସଲା ପ୍ରୋସେସରେ କରିକି ଟିକେ ଆଳୁ କାଙ୍କଡ କୁ କଷିଦେଲି ଦି ତିନି ମିନିଟ।
ହଁ
ଭଲସେ ପୁରା ମସଲା ଭଲସେ ସିଝିଗଲା
ମସଲା ବାଟି ଥିଲ ଯୋଉ ପିଆଜ ରସୁଣ ହରିକା।
ଉଁ କଣ କହିଲ ହଁ ସେ ବଟା ମସଲା।
ପିଆଜ ରଶୁଣ ଅଦା।
ହଁ
ହଁ
ସେ ବାଟିକି ତାକୁ-
ହଁ
ଟିକେ ମସଲା ଯେମିତି ସିଝିଗଲା ଆଳୁ କାଙ୍କଡ ପକେଇ ଦେଇକି ଦୁଇ ତିନି ମିନିଟ୍ କଷିଦେଲି ଘୋଡେଇ ଘୋଡ଼େଇ।
ହଁ ହଁ
ତାପରେଠୁ ଟିକେ ପାଣି ଦେଇକି ଫୁଟିଗଲା ଯେମିତି ମସଲା ବାସ୍ ଗଲାଠୁ କରି ଆଉ ଟିକେ ଘୋଡେଇ ଦେଲି ତାପରେଠୁ ଉଁ ଯୋଉ ଯୁକଯୁକିଆ ଭଳିଆ ଯେମିତି ହେଇଗଲା ତାପରେ ବାହାର କରଥିଲି ବେଶୀ ଝୋଳ ରଖିନି। ପୁରା ପାଣିଆ ପାଣିଆ କରିନି କାହିଁକି ହଁ ସେଇଟା ଭଲ ଲାଗିବନି ନା।
ସେ ଝୋଳ ରଖିଲେ ଭଲ ଲାଗିବନି କି ବେଶି ଶୁଖା କଲେ ବି ଭଲ ଲାଗିବନି।
ଭଲ ଲାଗିବ ସେ ଜୁକ ଜୁକିଆ କରିବ।
ତାଙ୍କର ଟା ବି ଆସିବ ମାନେ ଘରକୁ କରିଦେଲେ ଟିକେ ଭଲ ଲାଗେ ନା, ରହିଗଲେ
ରହି ରହିଗଲେ ଘାଉରିଆ ଘାଉରିଆ ଭଳିଆ ହେଇଯିବ, ନହେଲେ ପାଚିଲା ଭଳିଆ ହେଇଯିବ।
ପାଚିଲା ଭଳିଆ ହେଇଯିବ ଭଲ ଲାଗିବନି ଏବେ ବହୁତ କେମିକାଲ ପରିବାର ପଡିଯାଉଛି ତ।
ସେ ତ ଖାଲି ସାର ଆଉ।
ହଁ ଆଉ କେତେ ଦିନ ଗଲେ ମିଳିବ ଯୋଉ ଛୋଟ ଛୋଟ କାଙ୍କଡ।
ହଁ ସେ ଦେଶୀ କାଙ୍କଡ ଟା ବର୍ଷା ପାଣି ପଡିଲେ ବାହାରିବ।
ହଁ ଟିକେ ପିତା ପିତା ଲାଗେ ଟିକେ ତା ଟେଷ୍ଟ କିନ୍ତୁ ସେଥିରେ ପ୍ରଚୁର ଭି ସେଥିରେ ପୁରା
ଭିଟାମିନ୍ ପ୍ରଚୁର ଆଉ ତା ବାସ୍ନା ସେ ଭଜା ଯାଉଥିବା କା କାଙ୍କଡ଼ ତା ବାସ୍ନା ପୁରା ଚାରିଆଡକୁ ହଉଥିବ ଆମର ବାପ ଘରେ ବାଡିରେ ଅଛି ସେଇଟା ଗଛ ଟା ମରିଯାଏ ତାପରେ ଯେତେବେଳେ ବର୍ଷା ପାଣି ବର୍ଷା ପାଣି ଯୋଉ ପଡିବ ତାପରେ ସେ ନିଜେ ବାହାରିବ। ତାପରେଠୁ ବଡ ହେଲାଠୁ ବୋଉ ରଞ୍ଜା ଦେଇଦିଏ ରଞ୍ଜା ଦେଇ ଦେଲାଠୁ ତା ଚାରିପଟୁ ପୁରା ପୁରା ଝାଙ୍କାଳିଆ କରିକି ମାଡ଼ିଯିବ।
ମା ମାଡିବ ଫଳିବ ଆଉ ଠିକ କଥା। ହଁ ସେ ମରିଯାଏ। ସେ ତାର ପୁଣି ଆପେ ଆପେ ଉଠେ।
ହଁ କାଙ୍କଡ଼ ହେଲା ପୋଟଳ ହେଲା ଏଇ ଗଛ ଗୁଡାକ ମରିଯାଏ। ହଁ
ପୋ ପୋଟଳଟା ଏମିତି ବାହାରେ ନାଇଁ। ମାଆ କିନ୍ତୁ ଭଲ ଲା
ମୁଁ ବି ଜାଣି ନଥିଲି, ମୁଁ ଏବେ ଜାଣିଲି ପୁଟଳ।
ପୋଟଳ କଥା ମୁଁ କାହିଁକି ନା ପୋଟଳ ଆମ ଆଡେ ନାହିଁ ତ ଏଇଟା ଗୋଟେ ଆମ ବାଡରେ ବି ଯେମିତି କହୁଛ ଆମ ବାଡରେ ସେମିତି ଗୋଟେ ଥିଲା, ଠିକ ବର୍ଷା ଦିନ ହେଲେ ସେ ଗଜୁରି କି ତାର ମାଡିଯିବ। ଏଇ ଯେତିକି ରଜ ପୂର୍ବରୁ ଯେତିକି ବର୍ଷା ହେଲାଣି ସେ ତାର ମାଡି ମୋଡିକି ରେଡି। ଆଉ ଟିକେ ବର୍ଷା ହେଲେ ଆଉ ପନ୍ଦର ଦିନ ମାସେ ତାର ଫଳା ଫଳି କରିବେ ଆଉ। ଏୟା ସିଆଡେ ଆଜିି ସ୍କୁଲ ଛୁଟି ଛୁଆଙ୍କର ନା ଖୋଲା?
ନାଇଁ ଯୋଉ ଗମେଣ୍ଟ ପିଲାଙ୍କର ଛୁଟି, ଆମର ଆମ
ଏଇ ଯୋଉ ଶିଶୁ ମନ୍ଦିର ହେରିକା ଖୋଲା ନାହିଁ କି?
ଓହୋ ଗମେଣ୍ଟ ପିଲାଙ୍କର ଛୁଟି ଆଜି ଇଦ ଉଲ ଫିତର।
ହଁ ଏ ଛୁଆ ଗୁରାଙ୍କର ବି ଆଜି ସ୍କୁଲ ଖୋଲା।
ତାଙ୍କ ପର୍ବ ହେଲେ ବି ଆମର ସେଇଟା ଛୁଟି ହଉଚି।
ଛୁଟି ହଁ, ଇଏ ଯୋଉ ଏଇ ଛୁଆଗୁରା
ପର୍ବଟା ଆମର ନୁହେଁ କିନ୍ତୁ ତାଙ୍କ ପର୍ବରେ ବି ଆମର ଛୁଟି।
ହଁ ପ୍ରାଇଭେଟ ସ୍କୁଲ ଗୁଡା ଖୋଲା।
ପ୍ରାଇଭେଟ ସ୍କୁଲ ଗୁଡା ଖୋଲା ହଁ।
ହଁ ଖୋଲା ବା ଯାଇଛନ୍ତି ବା ଆଜି ଆଜିଠୁ ହେଇଗଲା ତ ପୁରା ଡେ ଆଉ। ଏ ସଖାଳୁଆ ହଉଥିଲା, ଆଜିଠୁ ଆଉ ସଖାଳୁଆ ନାହିଁ।
ଆଜି ଆପଣଙ୍କ ପଟେ ଖରା କେମିତି ହଉଚି?
ଜୋରେ।
ଓହୋ ଆଜି ଆମ ପଟେ ଟିକେ କମିଚି ତ ସେଇଥିପାଇଁ।
ନାଇଁ ଇଆଡେ ପୁରା ଟାଇଁ ଟାଇଁ ଖରା, ଭଲ ଲୁଗାପଟା ମୁଁ ଶୁ ଖେଇକି ଆଣି ସାଇଲିଣିିଜ ଆଣିକି ତାକୁ ଥୋଇ ଦେଇଛି, ଖାଲି ଭଙ୍ଗା ଭଙ୍ଗି କରିବି ଆଉ। ମୁଁ କହିଲି ଥାଉ ଟିକେ ଏଇନା ରୋଷେଇ ସରିଗଲା। କାଲିଠୁ ଆମ ଜଲଦି ରୋଷେଇ ସରିଯିବ କାଇଁନା ଛୁଆଙ୍କୁ ଦଶଟା ଭିତରେ ମୁଁ ଖୋଇକି ବାଠେଇବି ନା। ସେ ଆସିବେ ଯାଇଁ ସାଢ଼େ ଚାରିଟା ବଳୁ ତ ତାଙ୍କୁ ଭାତ ଖୋଇକି ଛାଡିଦେଲେ ଗୋଟେ ଟେନସନ ଗଲା, ରୁଟି ଦିଟା କରି ଦେଇଦେଲେ ସେଇ ଯାହା ଭଜା ଫଜା ହେଇଥିବ ତାରି ସାଙ୍ଗରେ ନେଇଯିବେ କିମ୍ବା ନହଲେ ଆଳୁଟେ ଭାଜିଦେଲେ ନେଇଯିବେ। ଆଜି ତାଙ୍କୁ ଦେଇଦେଲି ରୁଟି ଆଳୁ ଭଜା କରି ଦେଇଦେଲି। ଆଉ ଜଣ ପଖାଳ ଥିଲା ସେ ଜଣଙ୍କ ପାଇଁ ପଖାଳ ଥିଲା ସେ ଝିଅଟା ପଖାଳ, ଆଳୁ ଭଜା ଖାଇଦେଲା ପୁଅଟା ଛତୁଆ ପିଇକି ପଳେଇଲା ଆଉ। ଡେରି ହେଇଗଲା କଣ ମତେ ମାନେ କାଲି ରାତିରେ କାଇଁ ଟିକେ ଡେରିରେ ଶୋଇଲି ସାଢେ ବାରଟା ଆଡକୁ ସକାଳୁ ଆଉ ଜମା ନିଦ ଭାଙ୍ଗିଲାନି। ତ ମୁଁ ସାଢ଼େ ପାଞ୍ଚଟାରୁ ମୋର ପୁଣି ପ୍ରାର୍ଥନା ଯେମତି ସଇଲା ମୁଁ ପୁଣି ଆହୁରି ଘଣ୍ଟେ ଶୋଇ ପଇଲି, ପ୍ରାଥନା କରିପାରିଲିନି ବହୁତ ଜୋର ନିଦ ଲାଗିଲା। ଯେମତି ଶୋଇ ପାଇଲି ସୋଉଠୁ ଉଠିଲି ଭଲ ଲାଗିଲା, ସେଟୁ ଲୁଗାପଟା ଧୋଇକି ନେଇକି ଶୁଖେଇ ଶାଖି ଦେଲି ତାପରେ ଠାକୁଙ୍କ ପାଇଁ ସବୁ ରେଡି କରିଦେଲି ଝିଅଟାକୁ ଡାକିଦେଲି, ସେ ଗାଧେଇ ପଇଲା, ମୁଁ କହିଲି ମା ଯା ତୁ ପୂଜା କରିଦେ ମୁଁ ଟିକେ ରୁଟି ଭଜା ତମ ଭାଇ ଭଉଣୀଙ୍କ ପାଇଁ କରିଦିଏ। ଆଉ ଏତେ ଦିନ ହେଲା ଅଭ୍ୟାସ ଛାଡି ଯାଇଚି ଯେ ସେ ପୁଅଟା ଜମା ରାଜି ହଉନଥିଲା ଯିବନି ବୋଲି। କହିଲା ମୁଁ ଘରେ ରହିକି ପଢିବି। ଘରେ ରହିକି ପାଠ ପଢିବେ ସିଏ ସେତେବେଳୁ ଦଶଥର ଖାଲି ରୋଷେଇ ଘରୁ ଘର, ଘରୁ ରୋଷେଇ ଘର। କୋଉଠି ବିସ୍କୁଟ ଅଛି, ହାଲୋ ଶୁବୁନି?
ହଁ ଶୁଭା ଯାଉନି ଆପଣଙ୍କ କଥା।
ଓହୋ ହାଲୋ।
ହ୍ୟାଲୋ।
ହଁ ଶୁଭୁନି?
ହଁ ଶୁଭା ଯାଉଛି ତାହେଲେ କିଛି କହୁ ନଥିଲ ସେତେବେଳେ କଣ ପାଇଁ ମୁଁ
ଓହୋ ଆ ମୁଁ ତ କହୁଚି ତାହେଲେ ଶୁଭୁ ନ, ବୋଧେ ତମେ ନେଟୱର୍କ ସିଆଡେ ଟିକେ କଟି ଯାଇଥିବ ବୋଧେ।
ହଁ ହେଇଥିବ ତାହେଲେ ସେଇଥିପାଇଁ ହେଇଥିବ।
ଅହୋ ନେଟୱର୍କ ଟିକେ କଟି ଯାଇଥିବ।
କଁ ଖାଇଛନ୍ତି?
ମୁଁ ସେ ଯୋଉ କାଲିର ଥିଲା ଦିଟା ରୁଟି ଆଉ ଛୁଆଙ୍କ ପାଇଁ ଯୋଉ ଆଳୁ ଭଜା କରିଥିଲି ସେ ଆଳୁ ଭଜାରେ ଖାଇ ଦେଇଛି। ତାଙ୍କୁ ସଜ ରୁଟି ଦେଇଦେଲି ବାସି ରୁଟି ଦିଟା ଥିଲା ମୁଁ ଖାଇଦେଲି ଆଉ।
ବାସରୁ ବି ଦେହ ପାଇଁ ବହୁତ ଭଲ ଯେତେବେଳେ ବଳିବ ଖାଇଦେବେ କିଛି ପକେଇବେ ନି
ଚା ବି କିଛି ଆମେ ପକାଉ ନା ରୁଟି ଚା ଖାଇଦେଲେ ବି ବହୁତ ସମୟ ଯାହାବାରି ଚା କପ୍
ହଁ ହଁ ସେମତି ମୁଁ ବି ସେମତି ଖାଏ।
ହଁ ସେ ହଁ ବା ରୁଟି ଚାଟା ବି ବଢିଆ କାମ ଦିଏ
ଏବେ ନାହିଁ ଡକ୍ଟର ପାଟି କଲେ ତ ହଁ ରୁଟି ଚା ଭଲ ଲାଗେ ବତୁରାଇ ଖାଇବା ପାଇ।
ହଁ ହଁ ରୁଟି ଚା ଖାଇଥିଲେ ସେ ତାର ବହୁତ ସମୟ ନେଇଯିବ। କମ ସେ କମ ରୋଷେଇ ସରଲା ଯାଏ ସେ ତାର ଆଡ଼ଜଷ୍ଟ ହେଇ ଯିବା ଆଉ।
ହୁଁ ଆରାମ ସେ ଆଡ଼ଜଷ୍ଟ ହେଇଯାଏ ରୋଷେଇ ସଇଲା ପର୍ଯ୍ୟନ୍ତ।
ହଁ ବା ଆଉ କଣ ଆଉ ସିଆଡ଼କା ବାହାଘର ଫାଗର ହଉଛି ଘର ପାଖରେ ନା ନାଇଁ ଆଉ ତ ଅଳ୍ପ ଦିନ ତିଥି ଅଛି ବାହାଘର ତିଥି ଆଉ
ହଁ ଆଜି ଜଣଙ୍କରୁ ଭୋଜି ଅଛି
ଘରେ ଅଛି ନାହିଁ
ହଁ
ଓହୋ ନମଗଲେ ଆଉତ ଗୁଣ୍ଡୁଚି
ବୁଝ
ଆମର ଗୁଣ୍ଡିଚା ବାହୁଡା ଯାଏ ତ ଯାହା ବାହାଘର ଆଉ ନା ପୁଣି ଏଇନା ତିନି ଚାରିି ମାସେ ବନ୍ଦ ହେଇଯିବ। ପୁଣି ଯାଇକି ନଭେମ୍ବର ମାସକୁ ଆରମ୍ଭ ହବ ଆଉ। ଭଲ ଦିନ ଆଇଲେ ଆଉ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ସୁବୁନି ବୋଧେ ନେଟୱାର୍କ ପ୍ରୋବେଲମ ହେଇଗଲା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଶୁଭୁ ଚିନା ନାହିଁ? ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ତମର ତ ଟିକେ ଟିକେ ଶୁଭୁଛି କିନ୍ତୁ କଥା ତ କାହିଁ କିଛି ଆସୁନି? ହ୍ୟାଲୋ ତମ କଥା କିଛି ଆସୁନି। ହ୍ୟାଲୋ ନେଟୱାର୍କ ବୋଧେ ପ୍ରୋବ୍ଲେମ୍ ହେଇଗଲା ସିଆଡେ ଆଉ।